ହ୍ୟାଲୋ।
ହଁ।
ହଁ ତୁ କଣ କରୁଚ?
ବସିଛି।
ଆଉ ସନ୍ଧ୍ୟାବେଳେ କଣ ଖାଇଥିଲେ?
କୁରକୁରି। ତୁ କଣ ଖାଇଥିଲୁ?
ମୁଁ ଖାଇଥିଲି କଣ ଉଁ, ପିଠା ତରକାରୀ ଖାଇଥିଲି। ମୁଁ ତୁ ଏବେ ଫାଙ୍କା ଅଛୁ ତ?
ହଁ ଅଛି, କହୁନୁ କଣ?
ମୁଁ କହୁଥିଲି ଆଜି ଆମେ ଆମ ପିଲା ଦିନର କିଛି ସ୍ମୃତି ବିଷୟରେ କଥା ହେବା। ଯେମିତି ଆମ ସ୍କୁଲ୍ ବିଷୟରେ। ମାନେ କଥା ହେବା, ଆଉ ସମସ୍ତଙ୍କର ତ ପିଲାଦିନେ କିଛି କିଛି ମାନେ ଅଲଗା ଅଲଗା ସ୍ମୁ ସ୍ମୃତି ଥାଏ। ଯେମିତି ଉଁ, ମୁଁ ମାନେ ସ୍କୁଲ୍ ରେ ସାଙ୍ଗ ମାନଙ୍କ ସହିତ ହଉ କି ଘରେ ଭାଇ ଭଉଣୀଙ୍କ ସହିତ ହଉ। ସ୍କୁଲ୍ ରେ ଯେମତି ସବୁ ସାଙ୍ଗ ମାନ ଥାଆନ୍ତି, ସାଙ୍ଗ ମାନଙ୍କ ସହିତ ମଜା ମସ୍ତି ସ୍କୁଲ୍ ରେ ପଢିଲା ବେଳେ ସାର୍ ମାନଙ୍କ ଠାରୁ ମାନେ ଏଁ ଦୁଷ୍ଟାମି କରି କି ମାଡ ଖାଇବା। କି ଘରେ ଭାଇ ଭଉଣୀ ମାନଙ୍କ ସହ ଦୁଷ୍ଟାମି କରି ବାପା ମାଙ୍କଠୁ ମାଡ ଖାଇବା, ସବୁ ତ ମାନେ ଏଗୁଡା ତ ଆଉ ଭୁଲି ହୁଏନି।
ହ, ହୋ ହଉ ତୁ ଆଗ ତୋ ବିଷୟରେ କହ।
ମୁଁ ଶୁଣି। ମୁଁ ତ ହୋ ଆ, ଆମେ ତ ପିଲାଦିନେ ମାନେ ପ୍ରଥମରୁ ଅ, ଷଷ୍ଠ ପର୍ଯ୍ୟନ୍ତ ଗୁଟେ ସ୍କୁଲ୍ ରେ ପଢିଥିଲି। ତାପରେ ସପ୍ତମ ରୁ ଅଷ୍ଟମ ଗୁଟେ ସ୍କୁଲ୍, ପୁଣି ନବମ ଦଶମ ଆଉ ଗୁଟେ ସ୍କୁଲ୍ ରେ। ତା ତେଣୁ ତିନିଟା ସ୍କୁଲ୍ ପରେ ମୋର ତ ବହୁତ ମାନେ ବହୁତ ଗୁଡେ ସାଙ୍ଗ ଥିଲେ। ଏଠି ଛୋଟବେେଳେ କିଛି ସାଙ୍ଗ ଥିଲେ। ତାପରେ ଅ, ଯେତବେଳେ ଉପ୍ରା ସ୍କୁଲ୍ କୁ ଆସିଲି ସେଠି କିଛି ସାଙ୍ଗ ହେଲେ। ତାପରେ ଯେତେବେଳେ ହାଇସ୍କୁଲ କୁ ଗଲେ ପୁଣି ସେଠି କିଛି ସାଙ୍ଗ ହେଲେ। ଆଉ ସବୁ ସାଙ୍ଗ ମାନଙ୍କ ଭିତରେ କିନ୍ତୁ ଯାହା ହେଲେ ଛୋଟ ବେଳ ସାଙ୍ଗ ମାନେ ଟି କେ ଅଲଗା ଥାଆନ୍ତି। ଯେମିତି ସେମାନେ ବିନା ସ୍ୱାର୍ଥରେ ସେତେବେଳେ ଆମେ କିଛି ବୁଝି ଜାଣିନଥାନ୍ତି। କେମିତି କଣ ଆମେ ଜାଣିନଥାନ୍ତି ସେତେବେଳେ ଯୋଉ ସାଙ୍ଗତି ମାନେ ସାଙ୍ଗ ସାଥି ବନେଇଥାନ୍ତି ସେମାନେ ବହୁତ ଅଲଗା ଥାନ୍ତି। ହୁଁ ଆଉ ତାପରେ ସବୁ ତ ସାଙ୍ଗ ଭଲ କହିବାକୁ ଗଲେ। କିନ୍ତୁ ଆଉ ସ୍କୁଲ ପରେ ତ କାହା ସହ ଦେଖା ବି ହୁଏନି ଆଉ କଥାବାର୍ତ୍ତା ବି ବହୁତ କମ୍ ହେଇ ହୁଏ। ଆଉ ସେମିତି କିଛି ଜଣ ସାଙ୍ଗ ଅଛନ୍ତି ଯୋଉମାନଙ୍କ ସହ କଥାବାର୍ତ୍ତା ଚାଲିଛି। ଆଉ ସମସ୍ତଙ୍କ ସହିତ କଥା ହେଇବା ହଉନି। ଆଉ ରହିଲା ଭାଇ ଭଉଣୀ ଛୋଟ ବେଳେ ଭାଇ ଭଉଣୀଙ୍କ ସହିତ ଯେମିତି ମିଶିକି ଏ ମଜା ମସ୍ତି କରୁଥିଲେ। ଆଉ ଏବେ ତ ସମସ୍ତେ ବାହାରେ କିଏ ମାନେ କି କାହାର ବାହାଘର ହେଇଯାଇଛି। କିଏ ସବୁ ବାହାରେ ରହିକି ପାଠ ପଢୁଛନ୍ତି। କେବଳ ଏଇ ରଜ ହୁଏ କି କିଛି ଛୁଟି ହେଲେ ସମସ୍ତେ ଘରକୁ ଆସନ୍ତି ଯାହା ଦେଖା ହୁଏ। ଆଉ ସ୍କୁଲରେ ସ୍କୁଲ ରେ କଣ ସ୍କୁଲ ରେ ଯୋଉ ଯଉ ହୁଏ ଗଣେଶ ପୂଜା ସରସ୍ଵତୀ ପୂଜା ଅ ହେଲା କି କିଛି ବି ପୂଜା ପର୍ବ ହେଲେ ଅ ସମସ୍ ସେ ନୂଆ ଡ୍ରେସ ପିନ୍ଧିକି ଯିବା ମାନେ ତା ପୂର୍ବରୁ ସମସ୍ତେ କଥା ହେଇଥାନ୍ତି କି ଆଉ କାହାର କେମିତିକା ଡ୍ରେସ୍ ହେଇଛି? ସମସ୍ତେ କଥା ହଉ କଥା ହେଇକି ତାପରେ ନୂଆ ଡ୍ରେସ ପିନ୍ଧିକି ଗଲେ ସେ ଗୋଟେ ଖୁସି ଲାଗେ। ଆଉ ଅଦିନ ପୂଜାରେ ବି ସବୁ ୟୁନିଫର୍ମ ପିନ୍ଧିକ ଯିବା ପାଇଁ। କାହିଁକି ନା ମାନେ ସମସ୍ତଙ୍କ ଘରର ଆର୍ଥିକ ପରିସ୍ଥିତି ତ ସମାନ ନୁହଁ। ଅ କାହାର ଧର ନିମ୍ନ ଶ୍ରେଣୀର ହେଇଥିବେ ଆଉ ସେମାନେ ତାଙ୍କ ପିଲାଙ୍କ ଯଦି ଡ୍ରେସ କରି ପାରୁନଥିବେ ତାହେଲେ ସେମାନେ ଯେତେବେଳେ ସ୍କୁଲକୁୁ ଆସିବେ ପୁରୁଣା ଡ୍ରେସ ପିନ୍ଧିକି ଅନ୍ୟମାନେ ସବୁ ନୂଆ ଡ୍ରେସ୍ ପିନ୍ଧିକି ଆସିଥିବେ ତାଙ୍କୁ କଷ୍ଟ ହବ। ତେଣୁ ସେ ଏଇଥିପାଇଁ ହୁଏ ବୋଧେ। ଏମିତି କରିଦେଇଥିଲେ କି ସମସ୍ତେ ସ୍କୁଲ ଡ୍ରେସ ପିନ୍ଧିକି ଆସିବ ଆଉ ଆମେ ବି ସ୍କୁଲ ଡ୍ରେସ ପିନ୍ଧିକି ଯାଉ। କିନ୍ତୁ ସେଥିରେ ଆମକୁ ଟିକେ ଭଲ ଲାଗେନି ଯେହେତୁ ପୂଜା ଥାଏ ନୂଆ ଡ୍ରେସ। ତାପରେ ଘରେ ଆସିଲାଠୁ ପୁଣି କମଳା ଖାଇବା କି ନେଇକି ଖାଇବା। ଅଲଗା ପ୍ରକାର ଖୁସି ଥାଏ। ଆଉ ତୁ ତମ ସ୍କୁଲ ରେ ବି ତମେ ଏମିତି କମଳା ତନ୍ତୁଳିୁ ନେଇକି ଖାଅ?
ହଁ।
ଆମ ସ୍କୁଲରେ ବହୁତ ମଜା ହୁଏ। ହଁ ଆମେ ଯେତେବେଳେ ମୁଁ ତ ଫାଷ୍ଟ ପଢ଼ୁଥିଲି ସରସ୍ୱତୀ ଶିଶୁ ମନ୍ଦିରରେ ତାପରେ ଆସିଲି ଆମ ଗାଁ ସ୍କୁଲକୁୁ ତାପରେ ହାଇସ୍କୁଲ। ତା ଭିତରେ ବହୁ ସାଙ୍ଗ ମାନେ କେତେ ପ୍ରକାର ବହୁତ ପ୍ରକାର ସାଙ୍ଗ ବି ମିଳନ୍ତି। ଛୋଟବେଳେ ଅଲଗା ପ୍ରକାର ସାଙ୍ଗ ମିଳିଲେ। ତାପରେ ଯେତେବେଳେ ଆମ ଗାଁ ସ୍କୁଲ କି ଉପୁରରା ସ୍କୁଲକୁ ଆସିଲେ ସେତେବେଳେ ବି ମାନେ ଯେତେବେଳେ ଫାଷ୍ଟ ଫାଷ୍ଟ ଆସିଲ ଥିଲି ପ୍ରଥମ ପ୍ରଥମେ ଯେତେବେଳେ ସାଙ୍ଗମାନେ କଣ କାହାକୁ ଜାଣିନଥିଲି ଚିହ୍ନଥିଲି ସେୟାକୁ ମୋତେ ଟିକେ ଟାଇମ୍ ଲାଗିଥିଲା। ତୁ ମୋ ପାଖରେ ଏମତି କେତେ ଦିନ ପରେ ସମସ୍ତେ ଯେତେବେଳେ ମିଶି ଗଲୁ ମାନେ ଯେମିତି ଗୋଟେ ଘର ପରିବାର ଭଳିଆ ସାଙ୍ଗ ସାଥି ସବୁ କଥା ତାଙ୍କ ସହିତ ଉ କହିବା ତାଙ୍କୁ ଜଣେଇବା ତାଙ୍କ ତାଙ୍କ ଅସୁବିଧାଟା ଆମକୁ ଜଣାନ୍ତି ଏମିତି ଭଲ ମଜା ମସ୍ତି ହୁଏ। ତାପରେ ହାଇସ୍କୁଲ ହାଇସ୍କୁଲ ଟାଇମେରେବି ସେମିତି ଆହୁରି ଅଲଗା ନୂଆ ନୂଆ ସାଙ୍ଗ ମିଳିଲେ ତ ତାପରେ ସ୍କୁଲରେ ପାଠ ପଢ଼ା ପଢ଼ି ସେମିତି ମଜାମସ୍ତି ସବୁବେଳେ ଲାଗି ରୁହେ। ଗଣେଶ ପୂଜା ସରସ୍ଵତୀ ପୂଜାରେ ଯେଉଁ ସ୍କୁଲରେ ସଜାସଜି କାମ କରାହୁଏ। ଘର ଝାଡୁ ଉଁ ସ୍କୁଲ୍ ଫିଲ୍ଡ ସଫା କରିବା। ଆରେୟ ସ୍କୁଲ ସରିଲା ୟା ତା ବାରି ରୁ ଯାଇ ପିଜୁଳି ଫିଜୁଳି ଆଣିବା ସେ ଗୋଟେ ମଜା ଅଲଗା ଥିଲା। ସ୍କୁଲ ଟାଇମେ ହଁ ଖାଇସାରିଲେ ସେତେବେଳେ ସ୍କୁଲ ଟାଇମରେ ଖାଇସାରିଲା ପରେ ଛାଡନ୍ତି ବାହାରକୁ ହେତେବେଳେ ବାହାରକୁ ଯାଉଥିଲେ ଏତେ ଇଏ ନଥିଲା ବାହାରକୁ ଯାଆନ୍ତି ଆମେ ବାହାରକୁ ଯିବୁ ମୋ ସାଙ୍ଗ ମାନଙ୍କ ଘର ଯାହା ଘର ପାଖା ପାାଖି ଥିବ ସ୍କୁଲର ତାଙ୍କ ଘରମାନଙ୍କୁ ଯିବୁ। ତାଙ୍କରୁ ଖଟା କାନ୍ଦିଆ ପିଜୁଳି ଏରା ସବୁ ଆଣିବୁ ଖାଇବୁ। କିନ୍ତୁ ଆଉ କଣ ସେ ପିଲାବେଳ ମଜାମସ୍ତି ଫେରି ଆସିବ କି? ଫେରି ତ ଆସିବନି। ପୁରା ମୁଁ ଯେତେ ମାନେ ମୁଁ ଛୋଟବେେଳେ ପୁରା ଯାଉ ମାନଙ୍କ ସହିତ ମିଶିଥିଲି ଏବେ ଏଇ ମୋବାଇଲ ଯୁଗ ହେଲାଠୁ ମାନେ ମୋବାଇଲ ଧରାଠୁ ମୋବାଇଲ ରେ ସାଙ୍ଗସାଥି ମାନଙ୍କ ସହିତ ଏବେ ଖାଲି କଣ୍ଟାକ୍ଟରେ କଥାବାର୍ତ୍ତା ଆଉ ବି ଦେଖା ଚାହାଁ ହେଇପାରୁନି। ଏମିତି କାଁ ଭାଁ କେତେବେଳେ ଯଦି କଣ ଦରକାର ଥିବ ହଠାତ୍ କୋଉଠିକି ଟିକେ ଦେଖା ଦୁଖି ହଉଚନ୍ତି। ନହେଲେ ନାଇଁ
ହ
ଏମିତି ପୁରୁଣା ହଁ କେତେବେଳେ କଣ କାହାର କାମ ଅଛି ତ ଟିକେ କଲ୍ କରୁଚନ୍ତି। ନହେଲେ ଆଉ ଆଜି ଆଜିକାଲି ଯେଉଁ ବ୍ୟସ୍ତ ଦୁନିଆରେ କିଏ କାହା କଥା ମନେ ପକାଉଚି। ଏମିତି ସବୁ ମଜାମସ୍ତି ହୁଏ ଆଉ। ହଉ କଣ? ସେଇରା ସବୁ ମଜା ଆଜି ମନେ ପକାଇଲେ ଭାରି ଦୁଃଖ ଲାଗୁଚି ଆଉ ଆଗରୁ କେତେ ମଜା କରୁଥିଲୁ। ସ୍କୁଲରେ ଖାଇବା ଟାଇମ ଖାଇସାରିଲା ପରେ ବୁଲାବୁଲି ଅ ତାପରେ ଏମତି ସବୁ ଆଉ। ଆଉ ତୋର ଏଇ ସ୍କୁଲ ଟାଇମ୍ ଆଉ ଏବେକା ଟାଇମ୍ ଭିତରେ ତୋତେ ମାନେ କେତେ ଫରକ ଜଣାପଡ଼ୁଛି
ହୁଁ ବ ବାସନ୍ତୀ ଆଲୋ ଦଶଟା ରୁ ଚାରିଟା ଦଶଟା ରୁ ଚାରିଟା ଭିତରେ ତା ଭିତରେ ପା ସେ ପଇଡା ଆ ଯେମିତି କି ପାଠ ପଢା ଷାଠିଏ ପ୍ରତିଶତ ହେଲେ ଆଉ ଚାଳିଶ ପ୍ରତିଶତ ଆମର କଣ ମଜାମସ୍ତି ଥିଲା। କିନ୍ତୁ କଲେଜ ରେ କଣ କଲେଜରେ ସେମିତି କିଛି ନଥାଏ ଆମର ଧର ଦଶ ଟେ କ୍ଲାସ୍ ଅଛି ଆମେ ଦଶଟାରେ ଯାଇକି ପହଞ୍ଚିବା ପହଞ୍ଚିବୁ ପହଞ୍ଚି ସାରିଲା ପରେ ଯେମିତି କ୍ଲାସ କରିବ ଚାଲ ଘରୁ ବି ଚାଲ ପଳେଇବା ଏମିତି ବି କିନ୍ତୁ ସ୍କୁଲରେ କଣ ଟା ଆମର ସବୁ ମାନେ ତାଙ୍କର ଅଛି ମାନେ ଟାଇମ୍ ଆମର ଥିଲା। ଆମେ ଏଇ ଟାଇମ ରେ ଯିବା ଏଇ ଟାଇମ ରେ ଆସିବା। କ୍ଲାସ ହଉ ନ ହଉ ପାଠ ପଢା ହଉ ନ ହଉ ପାଠ ପଢା ହେଲା ବେଳେ ପାଠ ପଢା। ପାଠ ପଢା ନଥିଲା ବେଳେ ମଜାମସ୍ତି କିନ୍ତୁ ଘରକୁ ତ ଆଉ ପଳେଇ ଆସୁନଥିଲୁ। ସେଇଥିପାଇଁ ଏଇ କାରଣ ଯୋଗୁ ହିଁ ମାନେ କଲେଜରେ ସାଙ୍ଗ ମାନଙ୍କ ସହ। କି ହଉନି ଭଲସେ ଆଉ ମଜା ମସ୍ତି। କରି ହଉନି ଯାହା ଯେତିକି ସେଇ କ୍ଲାସ ହବା ଭିତରେ। ସେଇ ସମୟରେ ଯାହା ଟିକେ ହସଫଟା ମଜାମସ୍ତି ହଉଛି। ନହେଲେ ନାହିଁ କିନ୍ତୁ ସ୍କୁଲ ବେଳେ ବହୁତ ଅଲଗା ଥିଲା। ସ୍କୁଲ ବେଳେ କଣ ମାନେ କିନ୍ତୁ ଆମେ ଆମର କଣ ହେଲା ନା। ଅ ପ୍ରଥମେ ତ ଯୋଉ ଷଷ୍ଠ ପର୍ଯ୍ୟନ୍ତ ଯୋଉ ସ୍କୁଲରେ ମୁଁ ପଢିଲି। ସେଠି ତ ମୁଁ କଣ ଛୋଟ ଥିଲା ସେତେବେଳେ ହଁ ଖେଳକୁଦ ଥିଲା। ହେଲେ ଏତେ ବି ନୁହଁ ସେଟା ଯେହେତୁ ଥିଲା ଶିଶୁ ମନ୍ଦିର ଶିଶୁ ମନ୍ଦିରରେ ତ ବେଶୀ ଟିକେ କ ପାଠ ପଠା ଇଏ କରନ୍ତି ଆଉ ସେଠି ବେଶୀ ଟିକେ ମଜାମସ୍ତି ହେଇପାରିନି। ତାପରେ ଯେତେବେଳେ ଉ ଗଭମେଣ୍ଟ ସ୍କୁଲକୁ ଆସିଲା ପରେ। ସେଇଠୁ ସସ୍ ଶପ୍ତ ସସ୍ ସପ୍ତମ ଆଉ ଅଷ୍ଟମ ସପ୍ତମ ଅଷ୍ଟମ ଏଇ ଦିଟା ଯାହା ଟିକେ ମଜାମସ୍ତି ହେଇଛି। ତାପରେ ଅଷ୍ଟମ ସରୁ ସରୁ କା କରୋନା ପଳେଇ ଆସିଲା। କରୋନା ଯେହେତୁ ପଳେଇ ଆସିଲା ଆଉ ନବମରେ ମାନେ ଆମେ କେତେଲ ସ୍କୁଲ୍ ହି ଯାଇନୁ। ଆଉ ଯାହା ସେ ଅନଲାଇନ୍ କ୍ଲାସ ବି ଆସିବେ। ଆଉ ନବମ ରେ ଆମର ହାଇସ୍କୁଲ ମାନେ ହାଇ ସ୍କୁଲ କୁ ବହୁତ। ପିଲା ଆସନ୍ତି ବହୁତ ଆଡୁ ପିଲା ଅସନ୍ତି। ସେମାନଙ୍କ ସହ ଭଲରେ ମିସି ବି ହେଲାନି କାଇ ଦଶମରେ। କିଛି ଦିନ ଆମେ ସ୍କୁଲ ଯାଇଛୁ ସେଟା ବି ବହୁତ ମାନେ କଣ। ଅ କଟକଣା ଭିତରେ ନହେନେ ମାସ୍କ ପିନ୍ଧିକି ଆସିବ। ଗୋଟେ କ୍ଲାସ ରୁମ ରେ ନବଶ୍ ସିକୀ ସବୁ ଆ ଭାଗ ଭାଗ କରିକି ଅଲଗା ଦିଟା ଦିଟା କ୍ଲାସ୍। ଲା ତିିନିଟା୍ ସମସ୍ତେ ବସିଲେ। ହଁ ବହୁତ କମ ପିଲାଙ୍କ ସହ ମିଶ୍ କୁ ସୁଯୋଗ ମିଳିଲା ସେମିତି ଆଉ ଖେଳିବାକୁ ବି ଛାଡନ୍ତିନି ଏକାଠି ହେଇକି। କି ଏ ଏକାଠି ହେଇକି ପ୍ରାର୍ଥନା ବି କରାଯାଏନି ଅଲଗା ଅଲଗା କରାଯାଏ। ଉଁ ଯୋଉ ଆଉ କଣ ଏଇ ଯୋଉ ଆମର ହଁ ଯୋଉ ହେଲା। ଉଁ ପୂଜା ଫଙ୍କସନ ଯଉଟା ତ କିଛି ବି ପାଳନ କରାଯାଏନି। ତ ସେଥିପାଇଁ ନବମ ଦଶ ତମେ କଣ ଏକରେ ତ ଆମେ ମଜା ମସ୍ତି କଣ ଜାଣିଲୁନି। ହାଇସ୍କୁଲ ର ମଜା କଣ ଜାଣି ପାରିଲୁନି। ସେଇ ଖାଲି ଟିକେ ଟିକେ ଏମତି। ଆଉ ତମ ସ୍କୁଲରେ କରୋନା ରେ କେମିତି କଣ କରୁଥିଲ?
ଆମ ସ୍କୁଲରେ ବି ତ ସେମତି କରୋନାରେ ସମସ୍ତେ ମାସ୍କ ପିନ୍ଧିକି ଯାଆନ୍ତି କେହି କାହା ପାଖରେ ବସନ୍ତିନି। ଏଜ୍ଜାମ୍ ଟାଇମ୍ ରେ ବି ଅଲଗା ଅଲଗା ବସନ୍ତି। ପ୍ରାର୍ଥନା ହୁଏନି। ଖେଳ ବୁଲ ସବୁ ବନ୍ଦ। କରୋନା ଆସିଲା ଯେ ମାନେ ଆସିଲା ଯେତେବେଳେ ସେତେବେଳେ ସାଙ୍ଗସାଥିଙ୍କଠୁ ବି ମାନେ ଛଡ଼େଇ ନେଲା ଭଳିଆ ଯାହା କୁହାଯାଏ ସେଇଆ। ମାନେ ମିଶିବା ଜିନିଷ ଟା ନାହିଁ। ସେଇୟା ମିଶା ମଶ୍ ମାନେ ଗୋଟେ ଲୋକ ମାନେ ଗୋଟେ ଲୋକକୁ ବି ଆମେ ମାନେ ଗୋଟେ ସାଙ୍ଗ ସହିତ ବି ଭଲରେ କ କଥା ବି ହେଇପାରିବନି।
ସ୍କୁଲ୍ ମାନେ ସ୍କୁଲରେ ସମସ୍ତେ ଏକାଠି ହସି ଖେଳିକି ସମସ୍ତେ ଥିଲେ, କିନ୍ତୁ ଏଇ ଟାଇମ୍ ରେ କରୋନା ଆସିଲା ପରେ ଭାରି ହଇରାଣ ହେଇଛନ୍ତି ଛୁଆ ପି। ମାନେ ଜଣ ଜଣଙ୍କୁ ବି ହେଇଚି ବି ସେ କରୋନା। ଏମିତି ସବୁ ଆଉ।
ମୁଁ ହଉ ତାହେଲେ ମୁଁ ଟିକେ ରଖୁଚି ଆଉ। ମୋର ଟିକେ କାମ ଅଛି ଆମେ ପ ପୁଣି ପଛ ରେ କଲ୍ କରିବି ଆଉ କଥାହବା ଆଉ।
ହଁ ହଁ। ହଉ।